ହଁ।
ଭାଉଜ ନମସ୍କାର କଣ କରୁଛ?
ହୁଁ ଏଇ ଉପରେ ବସିଛି ଆଉ ଛାତ ଉପରେ ବସିଛି। ଭୋରୁ ଭଲ ଅଛି।
ଆଉ ଭାଇ?
ଭାଇ ତଳେ ଶୋଇଛନ୍ତି।
ଆଉ ଆଜି ରୋଷେଇ କଣ କରୁଛ?
ଆଉ ରୋଷେଇ ହେଇଛି ରୁଟି ସନ୍ତୁଳା।
ଅହ।
ପା ହେଇଛି ଆଉ ତମେ କଣ କରୁଥିଲ?
କିଛି ନାହିଁ ବସିଛି ଆଉ କଣ କରିବି?
ସାନ ଭାଉଜ ତଳେ।
ହଁ ହଁ।
ହଁ। ଛୁଆ ସବୁ ତଳେ ପଢୁଥିଲେ ପଢେଇ ଦେଇକି ଆସିଲେ ଆଉ ଦେଇଦେଇ ଆଇଛି ବର୍ଣ୍ଣବୋଧ ପଢେଇ ସାରିଲି ମୁଁ ତାପରେ ତାଙ୍କୁ କହିଲି ବର୍ଣ୍ଣବୋଧ ଟିକେ ଲେଖିଦେଇକି ରଖିଦବ।
ଅହ ଆଉ ଆଉ ଖାଇସାରିଲଣି।
ନା ମ ଖିଆ ପିଆ କଣ ଏତି ବେଳୁ ହେଲାଣି। ଏତିକି ବେଳେ ଖିଆ ପିଆ ହେଇନିମ ଖିଆ ପିଆ ହଉ ହଉ କେତେବେଳେ ହବ ଆଉ। ସମସ୍ତେ ଗୋଟେଗୋଟେ ଆସିବେ ବାପା ନାହାନ୍ତି ଛକକୁ ଯାଇଛନ୍ତି ବୋଉ ଯାଇଛନ୍ତି ତାସ ଖେଳି। ସେ ଆସିବେ ତାସ ଖେଳିକି ସିପୁ ଆସିନାହାନ୍ତି ଛକୁରୁ ସେ ଆସିବେ ସେ ଆସିବେ। ଧୋଇଧାଇ ହେବେ ଖାଇବେ ସମସ୍ତେ ଖାଇପିଇ ସାରିବେ ଆମେ ଖାଇବୁ ପୁଣି ବାସ ବାସନ ମଜା ହବ ଆଉ ବାସନ ଫାସନ ମାଜିକି ଶୋଇବୁ ଯାଇକି ଆଉ
ଆଉ ରଜ ପାଇଁ ଶାଢ଼ୀ ଫାଢ଼ୀ କିଣା ହେଲାଣି ନା ହେଇନି?
ନାମ ଆମର କୋଉ ଶାଢ଼ୀ ଫାଡି ହବ ଛୁଆଙ୍କର ହବ ନା ଆମର ହଉଛି।
ଛୁଆଙ୍କ ପାଇଁ କିଣିଲଣି ନା କିଣିନା?
ହଁ ଛୁଆଙ୍କର କିଣା ହେଇକି ଆସିଛି ସମସ୍ତଙ୍କର। ଏ ଖାଲି ବଡ ଝିଅଟାର ଆସିନାହିଁ ବଡ ଝିଅଟାର ଆସିବ ଆଉ ପତଳାଟା ତ ତ କହିଲେ ତୋତେ ସାଙ୍ଗରେ ନେଇକି ଯିବି କିଣିକିନା ଆଣିବି?
ହଁ ହଁ।
ବୋଲି ସେ ସବୁବେଳେ ଖାଲି କହୁଛି ମତେ କାଇଁ ନେଲନି ମତେ କାଇଁ ମୋ ଡ୍ରେସ ମୋ ପାଇଁ କିଣିକି ଆଣିଲନି। ମୁଁ ଆଉ ରଜ ପାଖ ହେଇଗଲାଣି ସେ କହିଲା କାଲି ନେଇ ଆସିବା ଆଉ କାଲି ଆସିବ ତାର ତମର ସବୁ ରଜ ଫଜ ପାଇଁ କିଣା ସରିଲାଣି।
ହଁ ମୁଁ ଆଣିଛିିବା ଗୋଟେ କୁର୍ତ୍ତି ଆଣିଛି ଆଉ ଗୋଟେ ବଡ ଗାଉନଟେ ଆଣିଛି। ଦିଇଟା ଆଣିଛି ଆଉ ଗୋଟେ ଆଣିବି ଆଉ ଯିବି ଆଉ।
ଏ ତନ୍ତ ଆ ତନ୍ତା
ହୁଁ ତିନି ଦିନ ତିନିଟା।
ହୁଁ ଆ ବଢିଆ ଆଉ ଆଉ ତମ ଭାଇ କଣ କିଣିଛ।
ଭାଇର ଆଇଛି ଏ ତାର ବି ତିନିଟା ହେଇଛି।
ହୁଁ ଆ ବାପା ବୋଉଙ୍କର କାଇଁ ବାକି ରଖିଲ।
ତମେ ସେଇଥିରୁ ଗୋଟେ ଗୋଟେ କମେଇକିରି। ବାପା ବୋଉ ନହି
ହ୍ୟାଲୋ।
ହଁ।
ଆ କଥା କଟୁଛି ଶୁଭୁ ନେଇ
ହଁ ଶୁଭୁଛି ନା ମୋତେ ଶୁଭୁଛି ତମ କଥା କ୍ଲିଅର।
ଓହୋ
ମତେ ମତେ ସବୁ ଶୁଭୁଛି ତମ କଥା ମତେ ପୁରା କ୍ଲିଅର ଶୁଭୁଛି। ମୁଁ କହିଲି ତମ ପାଇଁ ଡ୍ରେସ ଆଣିଲା ତିନି ତିନିଟା ଲେଖା ଗୋଟେ ଗୋଟେ କାଟିକି ଦି ବାପାଙ୍କ ନାଇକି ବୋଉଙ୍କ ନାଇକି ନେଇ ଆଇଲନି
ବୋଉର ପାଞ୍ଚିଟି ହଳ ଶାଢୀ।
ହଁଁ ହଁ ଖାଲି ବାପା ରହିଗଲେ ନା ବାପାଙ୍କର ହେଇଛି।
ହଁ ବାବାଙ୍କର ହେଇନି ସାର୍ଟ କପଡା ଦେଇଛନ୍ତି ସିଲେଇ କରିବାକୁ ବା
ଓହୋ ହ ସେଇ ପିନ୍ଧବେ ଆଉ।
ହୁଁ ରଜ ପରେ ପୁଣି ପଳେଇବି ମାମୁଁ ଘରକୁୁ ମାମୁଁ ପୁଅର ବାହାଘର
ହୁଁ କଲେଜ ଆଡମିସନ କରିବନି କି ନା କରି ସାରିଲଣି।
କଣ?
କଲେଜ ଆଡମିସନ। ସେ ଆର ବର୍ଷ ହେଇଛି ନା କଉଠି କଲ
କଲି ପାଞ୍ଚଟା ଜାଗା ପକେଇଛି ଚଣ୍ଡିଖୋଲ ଆଉ
କୋଉଠି ଆସିନି କୋଉଠୁ
ନା ଯାଇକି ଆସିବ ଜୁଲାଇ ଆଠରେ ଚଣ୍ଡିଗୋଲ ପକେଇଛି ବର୍ଚଣ ରେ ପକେଇଛି ଆଉ ଛ ଚେୟାର ପକେଇଛି ଆଉ ଧର୍ମଶାଳାାରେ ପକେଇଛି ଛତିଆରେ ପକେଇ ଛତିଆରେ ପକେଇଦେଲି ଆଉ ଏ ସେ କହିଲେ ପକେଇଦବା ପାଇଁ ଅପସନାଲ ପାଞ୍ଚଟା ପକେଇବ ତ ସେଇ ଯୋଉ ଛତିଆରେ ପକେଇଦଲେ ସେଠି ପକେଇ ସେ ଆଉ ନୂଆଡଟରେ ପକେଇଛି ପାଞ୍ଚଟା ଭିତରେ ଯୋଉଟା ଆସିବ ଆଉ
ନ ଆଟ ପେଇଦ
ହଁ
ହୁଁ
ମୁଁ ଯୋଉଠୁ ଆସିଲେ ତାକୁ ଟ୍ରାନ୍ସଫର୍ କରିନେଇଯିବିନି ଚଡିଖୋଲ
ତମର କେତେ ବାାରି ଥିଲା କଡିଜନୁ
ତିନିଶହ ତିରିଶ ସେକେଣ୍ଡ ଡିପ୍ଜନଇଥିଲା।
ହଁ। ହ ଆଉ ହୁଳ ର ଥାର୍ଡ ଆଉ ତିନିଶହ କେତେ ଆଉ ତିନିଶହ ପାଞ୍ଚ ନା ଆଠ କଣ ଦି
ଓ
ହଁ ତିନିଶହ ଆଠ ନା କଣ ହଁ ତମରି କ୍ଲାସ ନା।
ହଁ ସିଏ ଆମରି ବ୍ୟାଚ୍ ପା।
ହୁଁ ତମରି ବ୍ୟାଚ୍। ଆଉ କଣ କୁହ ଆଉ ସବୁ ଭଲ ମନ୍ଦ କଥା ଗପ ଟିକେ।
ଆଉ କଁ କୋହୁଥିଲି ରମ୍ଭା ବୋହୁ କୋଉଠି ଆଇଚି।
ସିଏ ସେଇ ତାଷ ଖେଳିବାକୁ ଯାଇଚନ୍ତି ଆଉ। ତାଷ ଖେଳି। ଛକୁକୁ ଯାଇଚନ୍ତି ଆସିନଥିଲେ ତ ହେଇ ଆସିବେଣି କଁ କେୟାଣି ହଁ ଆସ୍ ସି ଯିବେଣି କି କଣ କାଇଁ ଏତୋବୋଳେ ଜାଙ୍କେ । ହୁଁ ଏପଟେ ପା ପଳେଇ ଆସିଲି ଛୁଆକୁ ପଢେଇକିରି ଛାତ ଓପୁରୁକୁ ଭଲ ଥଣ୍ଡା ପବନ ହୋଉଛି ତ ମୁଁ କହିଲି ଟିକେ ପଳାଏ ହୁଁ।
ଉଁହୁଁ। ଆଉ ରଜରୁ କୁଆଡେ ବୁଲିବାକୁ ଯିବ। ନା ନାଇଁ ଘରେ। ହାଲୋ। ହାଲୋ। ହାଲୋ। ହାଲୋ। ହାଲୋ। ହାଲୋ। ହାଲୋ। ହାଲୋ।